ହ୍ୟାଲୋ।
ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ। କେମିତି ଅଛ?
ଭଲ ଅଛି।
ଖାଇସାରିଲେଣି?
ନା ଆମେପଣ ଖାଇସାରିଲେଣି?
ନା ଖାଇନି ଖାଇବି ଆଉ।
ରୋଷେଇ କ୍ୟା ହେ? ଖାନା କ୍ୟା ହେଁ?
ଉନ୍ ଭାତ ଉଁ ଘୁଗୁନି ତରକାରୀ, ଶାଗ ଭଜା, ଏଇ ଆଉ।
ତମର?
ଆମର ଭାତ,
ହୁଁ।
ଡାଲି,
ହୁଁ।
ଶାଗ ଭଜା,
ହୁଁ।
ପୋଟଳ, କାଙ୍କଡ଼ ଭଜା,
ହୁଁ।
ଆଉ ଆମ୍ବ।
ଓହୋ। ମୁଁ ଯୋଉ କାଲି କାଙ୍କଡ଼ ଟା ନେଇଯାଇଥିଲି ସେଇ କାଙ୍କଡ଼ ଟା କି?
ଏ କଣ?
ମୁଁ ଯୋଉ କାଙ୍କଡ଼ ଟା କାଲି ନେଇକି ଯାଇଥିଲି ସେଇ କାଙ୍କଡ଼ ଟା କି?
ହଁ ହଁ ସେଇ ବାଙ୍କଟା।
ବାପା ଖାଇଲେଣିି?
ବା ବାପା ଖାଉଛନ୍ତି।
ହୁଁ ହୁଁ। ଏଇ ଯୋଉ ବିର ଯୋଉ ଯାଜପୁର ଟାଉନ୍ ରେ ଗୋଟେ ସନ୍ତୋଶୀ ମାଙ୍କ ମନ୍ଦିର ହେଇଥିବ ସୁନ୍ଦର ମନ୍ଦିର।
ସେଟା ବରୁଣେଶ୍ଵର ପାଖରେ ବିଞ୍ଜାରପୁରରେ।
ହୁଁ।
ଶୁଭିଲାନି କଣ?
ଗଲେ ହୁଅନ୍ତାନି?
ଘରୁ ଯିବା କେବେ ଆଉ?
ସେଠି କାଳେ ବହୁତ ସୁନ୍ଦର ମନ୍ଦିରଟେ ଚାରିପଟ ବି ଭଲ ହେଇଛି ସବ ଆଉ ଅମ୍ ଏ ମହା ବିନାୟକ ବି ଗଲେ ହୁଅନ୍ତାନି ତମେ ଜମା ଯିବନାହିଁ। ମୋର ପଇସା ସରିଜିବ ତମେ ଗଲେ ତମର ପଇସା ସରିଜିବ ନା?
ହଁ ଜାଣି ଦଉଛ ଆଉ।
କେତେବେଳେ ଆସିଲ?
ଗୋଟେ କୋଡ଼ିଏରେ।
ତାହଲେ ଜଲ୍ଦି
ହଁ ଆଜି ଜଲ୍ଦି ପଳେଇ ଆସିଲି ଆମ ସାର୍ରେ ନାହାନ୍ତି ତ ସେଥିପାଇଁ।
ଉୁଁ ହୁଁ। ଆଉ ପରୀକ୍ଷା କେବେ?
ପରୀକ୍ଷା ତ ଯାଇକି ଏଇ ମାସ ଲାଷ୍ଟରେ ଆଉ ହବନି ଡେଟ୍ ତ ହେଇଗଲାଣି ଆର ମାସରେ ବୋଧେ।
ଏଇ ଯୋଉ ପୁରୀରେ ଏବେ ଗୋଟେ ରାମ ମନ୍ଦିର ହେଇଛି ଜାଣିଛ ନା?
ହୁଁ ଆମେ ଦେଖିଥିଲୁ ଆମେ ଯୋଉ ଏଇଥରକ ଯାଇଥିଲୁ ସେ ମନ୍ଦିର ଟା ତିଆରି ହଉ ମାନେ କଲର ଫଲର ହ୍ଵାଇଟ୍ କଲର ର ଦିଆ ହଉଥିଲା ସବୁ ଆମେ ଦେଖିଥିଲୁ।
ସେଇଟା କୋଉଠି ମାତା ମଠ ଗଲା ସାଇଟ୍
ହୁ ମାତା ମଠ ଗଲା ବେଳେ।
ଉଁ ହୁଁ। ଗଲେ ହୁଅନ୍ତାନି?
ଏବେ ଆଉ କାଇଁ ଯିବା ଏତେ ଥର ଖାଲି ଯାଉଥିବା।
ଆଉ ମାଙ୍କ ଦେହ ଭଲ ଅଛି?
ହୁଁ ଭଲ।
ମୁଁହ ଫୁଲ ଥିଲା କମିଲାଣି?
ହଁ ବାପା ଆଜି ମେଡିସିନ ଆଣିଛନ୍ତି ପା।
ଏ ଥଣ୍ଡାରେ ଫୁଲି ଯାଉଛି ନା ଥାଇରଏଡ୍ ଅଛି?
ଥଣ୍ଡା ଥଣ୍ଡା ଧରିଛି ମାଆକୁ।
ଉଁ ହୁଁ କେବେ?
ବାପା ଆନ୍ ଆଣିଛନ୍ତି ହେଲା ଆମ ଚୁଙ୍ଗୁ ମୁଙ୍ଗୁ ପାଇଁ
ହଁ।
ଫଳ ଆଣିଛନ୍ତି ଫଳ।
କି ଫଳ
ସପୁରି
ହୁଁ
ଆଉ ଆପେଲ
ହୁଁ
ଆଉ ଅଡେଞ୍
ୟିସ୍ ଆମ ପାଇଁ
ଆମ ପାଇଁ ତୁମ ପାଇଁ ନାଇଁ ତୁମ କଣ ମଣିଷ।
ହୁଁ ହୁଁ ହୁଁ
ସେମାନେ ବା ମଣିଷ।
ହଁ ହୋ ଆମେ ଯୋଉ ହଁ ଭଲ। ଭଲ ଲାଗୁନି ଇଚ୍ଛା ହଉଛି ଯାଇକି ଶୋଇ ପଡିବା ପାଇଁ ହେଲେ ଶୋଇପାରିବୁନି।
ହୁଁ
ଏ ଯୋଉ ଆମର ଏପଟେ ଯୋଉ ନାହିଁ କେଉଁଝର ସାଇଡରେ ତ ସେଇଭଳିଆ ଯୋଉ ନାଇଁ କଣ? ଗୁଣ୍ଡିଚା ଖାଇ। କେତେଥର ଯାଇଛ?
ଥରେ ଥରେ ଯାଇଛି ଆଉ କେତେଥର ସେଇ ଥରେ ତ ଯାଇଛି ଆଉ ଦେଖିବା ପାଇଁ
ନା ଥରେ କେମିତି ଯାଇଛେ ଥରେ ଯାଇଥିଲେ
କହୁଥିଲା ମୋର ଗୋଟେ ସାଙ୍ଗଟେ କହୁଥିଲା ଯିବା ପାଇଁ ଯେ ହେ ହେଲେ ମୁଁ ଯ ଯା ଗଲିନି ଆଉ ଦେହ ଟିକେ ଭଲ ଲାଗିଲାନି ବୋଲି ଗଲିନି ସେ ସାଙ୍ଗଟା ଡାକୁଥିଲା ଯିବା ପାଇଁ।
କଣ ତାରିଣି।
ହୁଁ ମାତାରିଣି ମନ୍ଦିର। ହ
ଘଟଗାଁରେ ଆଉ କି କି ମନ୍ଦିର ଅଛି ମୁଁ ଜାଣିବାରେ ଖାଲି ତାରିଣୀଙ୍କ ମନ୍ଦିର ବି ଅଛି।
ହୁଁ ଆଉ ସେଠି ସବୁ ହେଲା ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ସ୍ଥାନ ସେ ହେଲା ୱାଟର ଫଲ୍ ମେଞ୍ଚେ ଅଛି ସେପଟେ।
ହଁ ଏ ଯୋଉ ଯୋଉ କି ଗୋଟେ ଡ୍ୟାମ ନାଇଁ।
ହୁଁ ହଦଗଡ଼ା ଡ୍ୟାମ୍।
ହାଦଗଡା ଆଛା ସେଟା କେଉଁଝର ରେ ଯାଉଛି?
ହଁ
ଏଟା କଣ କେଉଁଝର ରେ ଯାଉଛି।
ହଁ କେଉଁଝର ରେ। ସେପଟକୁ ହ୍ରଦଗଡ ପାଖ କୁ ହବ ଭଦ୍ରକ ଭଦ୍ରକରୁୁ ସେଇଟା ପାଖ।
କୋଉଟା ସେ ଯୋଉ ହଦ
ହଦଗଡ ହୁଁ ସେପଟ ଲାଇନ ରେ ସେ ଏପଟ ଲାଇନ୍ ଅନୁସାରେ ହଦଗଡ ଟା ତାଙ୍କର ପାଖ ପଡ଼େ।
ଓହୋ
ତମ ଭଉଣୀ ଦେହ ଖରାପ ଥିଲା ଭଲ ହେଲାଣି।
ହୁଁ ଭଲ ହେଲା ତ। କ
ରଜରେ କେତେ ହଳ ଡ୍ରେସ୍ କରିଥିଲ।
କହିଥିଲି ପରା ରଜରେ ତିନି ହଳ ତ୍ରେସେ କହିଥିଲି।
ପିନ୍ଧିଲ?
ପିନ୍ଧିଛି ଗୋଟେ ହଳ। ନେକ୍ଷ୍ଟେ ଆଉ କୁଆଡେ ଗୋଟେ ଯିବାର ପ୍ଲାନିଂ କରିବା ଗୋଟେ। ଏଇ ମାସରେ ଦେଖିବା କୋଉଠି ଗୋଟେ ଯିବା। ଫଟୋ ଫଟୋ ଉଠେଇବା। ଡ୍ରେସ ଫ୍ରେସ ପିନ୍ଧିବା। ନହେଲେ ମୋର ଗୋଟେ ଶାଢୀ ଟେ ଅଛି ଯୋଉଟା ସେଟା ନେଇକି ତାର ତିଆରି ହବ ସବୁ ଡ୍ରେସ୍ ଫେସ୍।
ଚାଲୁନ ସେଇଠିକି ଯିବା ବୁଲିକି ଆସିବା।
ହଉ ଯିବା ଆଉ।
ନାଇଁ କଟକ ବା ଯିବା ଟିକେ ଆଖି ଦେଖିଇବାକୁ।
ହଁ
ଆର ମାଛ ଛଅ, ସାତ ଆଡକୁ ଯିବା।
ସାତ, ଆଠ।
କି ଦଶ, ଏଗାର ଆଡ଼ୁକୁ ଯିବା ଆଉ।
କି ପାନ୍ଦର ବେଳକୁ ଜିବା?
ହେଲେ ଯିବା।
ହଉ
ଆଖିଟା ବା ବିନ୍ଧା ହଉଛି। ବାପା ଶୋଇଲେଣି ନା ଶୋଇନାହାନ୍ତି?
ନା ଖାଉଥିଲେ ଏବେ ଶଇଲାଣି ଖାଇବା। ଆଉ ମୁଁ କହୁଥିଲି କି ଆଉ ଉଁ କଥା
କଣ କରୁଥିଲୁ?
ନା ଆମ ଘରେ କିଛି ନା ଭୁଲିଗଲି। କହିଥାନ୍ତି ଗୋଟେ କଣ ଟେ ଭୁଲିଗଲି। ଆଉ ତମେ ଖାଇବ କେତେବେଳେ?
ଆମର ଖାଉ ଖାଉ ଦୁଇଟା। କଣ ଦୁଇଟା ହେଲାଣି? ଦୁଇଟା ବା ହେଇନି। ହୁଁ, ମୁଁ ଖାଇବି ଆଉ। ଟିକେ କାମ ଥିଲା ସାରିକି ଯିବି ଖାଇବି ଆଉ।
ଆଚ୍ଛା।
ଆଉ ମୁଁ କହିଲି କି, ତାର ଯୋଉ ଅ ଯୋଉ ନାଇଁ ଏ ମହାବିନାୟେକେ? ସେଠି ଗୋଟେ ଉପରେ କଣ ରାମଚଣ୍ଡୀ ଅଛି ଯାଇଛ ନା କେବେ ଯାଇନ?
ହୁଁ, ନା।
ଯଉ ଚଢ଼ି ଚଢ଼ିକି ଯାଆନ୍ତି ଉପରକୁ। ଯାଇଛ ବା। ମନେ ପକାଅ।
କଇଁ ଆମ ମନେ ନାହିଁ କି ଜାଇନି। ମୁଁ ମହାବିନାୟକ ମନ୍ଦିର ଯାଇଛି।
ମୁଁ ସେ ମହାବିନାୟକ କଥା ହିଁ କହୁଛୁ। କପିଳାସ?
କପିଳାସ ଯାଇଛି ଦିଥର, ତିନିଥର, ଦିଥର ଖଣ୍ଡେ ଯାଇଛି।
ହୁଁ
ଯୋରନ୍ଦା ଥରେ ଯାଇଛି। ଜୋରନ୍ଦା ଥରେ ଯାଇଛି। କପଳାସ ଦି ଥର ଯାଇଛି।
ହୁଁ
ଆଉ, ତୁମେ କେତେଥର ଜୋରନ୍ଦା ଯାଇଛ?
ଜୋରନ୍ଦା ଥରେ ଯାଇଛି ଜୋରନ୍ଦା କଟକ ଆଡ଼େ ଯୋଉଟା ତ।
ନା ନା ଢେଙ୍କାନାଳ ଆଡେ କପିଳାସ ଆଡ଼େ।
ଓହୋ କପିଳାସ ମୁଁ ଥରେ ଯାଇଛି ଏଇ ରଜରେ ଯାଇଥିଲି ଆର? ଗତ ଯୋଉ। ହଁ ତିରସ୍ତା ରଜ ଯୋଉ ଗଲା ସେବେ ଯାଇଛି ଏବେ ତ ଯାଇନି। ଏଥର କ ଫଷ୍ଟ ରଜରେ ତ ଘରେ ରହିଲି ସେକେଣ୍ଡ ରଜରେ ବି ଘରେ। ରହିଲି ଦିତୀୟ ରଜରେ ଗଡମଧୁପୁର ଯାଇଥିଲି।
ପ୍ଲାନ୍ କରିବା ତାରିଣୀ ଫାରିଣୀ ନା କୁଆଡେ ଯିବା ପ୍ଲାନ୍ କରିବା ପୁରୀ ଯିବା। ଏବେ କଲିକତା ଯିବା ପ୍ଲାନ୍ କରିୁଛ।
ବା ଅଗଷ୍ଟ ମାସରେ।
ହୁଁ।
ଦେଖା ଯିବା ବୁଲିକି ଆସିବା ଆଉ।
ଗୋଟେ ଘୁମି ଘୁମି ପ୍ଲାନ ରହିବ ଆମର ଆଉ।
ହୁଁ।
ହଁ ଆଜି ପଢିବି ଖାଇଦେଇକି ପଢିବି।
ଏବେ ପଢ଼ିବ।
ତାପରେ ଟିକେ ଶୋଇମି ହଁ ଏବେ ଟିକେ ପଢି ଖାଇ ଦେଇକି ପଢ଼ିଲେ ପଢ଼ି। ତାପରେ ଶୋଇବି ଆଉ ଆଉ ତୁମେ ଯାଅ ଖାଇ ପିଇ ଦେବ ରେଷ୍ଟ? କରଉ? ନା କଣ କହୁଛ।
ହଉ ହଉ ରୁହ।
ଆଉ ଯଅ ଖାଇଦିଅ ଟାଟା।
ଟା ଟା।
ହ